ହ୍ୟାଲ, ହ୍ୟାଲୋ। ହାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା। ଆପଣଙ୍କ କଥା ଭା ପ୍ରଥମେ ଶୁଭୁନଥିଲା ଏବେ ଶୁଭୁଛି ଆଉ ବାକି କିଛି କଥା ରହିଯାଇଥିଲା ବୋଲି ଫୁଣି ମତେ ଆଉ ଥରେ ଆପଣଙ୍କୁ ପାଖକୁ କଲ୍ କରିବାକୁ ପଇଲା।
ଆଜ୍ଞା, ଆଜ୍ଞା।
ଆଉ ଆପଣଙ୍କର ଆ ହଁ ଆପଣଙ୍କର ଆଉ ଘରଟା କୋଉଠି ତ?
ଆମ ଘର ଚଣ୍ଡିଖୋଲ ଆଜ୍ଞା ହାଲୋ।
ଓହୋ ଚଣ୍ଡିଖୋଲ ଠାରୁ ଚଣ୍ଡିଖୋଲ ଠାରୁ କେ କେତେ ବାଟ କେତେ ବେଳେ ଦୂର ଆ ଆମ ଘରଟା ତ ହଉଚି ପର୍ଚଣାର ଦେଉଳୁ ମାନେ ପର୍ଚଣା ହଁ, ହଁ, ହଁ, ଆଉ ଆପଣଙ୍କର ମିଶିମଳା ଟା କୋଉଠି? ଚଣ୍ଡିଖଲରୁ ପଛକୁ ହବ ନା ଆଗକୁ।
ପଛକୁ ହବ ଆମ ମାନେ ଅ- ପାଞ୍ଚ ମିନିଟ, ବା ମାନେ ଗାଡି ଗଲେ ପାଞ୍ଚ ମିନିଟ ଲାଗିବ।
ଓହୋ, ଗାଡିରେ ଗଲେ ପାଞ୍ଚ ମିନିଟ ଆପଣଙ୍କ ଲାଗିବ। ଓହୋ, ଆଉ ତାହେଲେ ସେଟି ଆମର ଯୋଉ ଚଣ୍ଡିଖୋଲ ମହାବିନାୟକ। ମନ୍ଦିର ଅଚି, ସେଠୁ ଆପଣଙ୍କ ଘରଟା କେତେ ବାଟ ହବ।
ଗଲେ- ତାହେଲେ- ଆମର ସେଟା ତିରିଶ ମିିନିଟ ପାଖା ପାଖୀ ଲାଗି ଜାଏ।
ଆଉ ଆପଣଙ୍କ ଗାଁରେ ସବୁ କଣ, କଣ ସବୁ ମନ୍ଦିର ଅଛି କଣ ଅଛି? ଆଉ ଗାଁ ର ସୌନ୍ଦର୍ଯ୍ୟ ଟା କେମିତି ବୃଦ୍ଧି ପାଉଛି ଟିକେ କହିଲେ ଗାଁ ବିଷୟରେ।
ଆମ ଗାଁରେ ତ- ଆମର ଦେ ମାନେ ପ୍ରତ୍ୟକ୍ଷ ଠାକୁର। କୁରାଣୀ ଆମ ଦେବୀ ହଉଛନ୍ତି ମା ସିନ୍ଦୁରେଇ।
ତାପରେ ଆମ ଆମ ଘରର -କିଛି ଅଳ୍ପ -ବାଟ ଅଛି। ଅଁ, ଆମ ଗାଁ ଶିବ ମନ୍ଦିର ଅଛି, ବିଶେଶ୍ଵର ମହାଦେବ। ତାପରେ ସେଟି ଅଛନ୍ତି, ଶନିଶ୍ଚର- ମହାଦେବ। ସେ ମନ୍ଦିର ବି ସେଇଠି ଅଛି, ତା କିଛି ତାରିଣୀ ମନ୍ଦିର ଅଛି, ତାପରେ ଏବେ ଗୋଟେ ନୂଆ ମନ୍ଦିର ହଉଚି। ତାରିଣୀ ମନ୍ଦିର ପାଖରେ- ହନୁମାନଙ୍କର ହଉଚି। ଏମିତି ଆଉ।
ହୁଁ, ହୁଁ, ଆଉ ଆମ ଗାଁରେ ବି ସେମିତି ଆ-
ଅଛି। ଏମ ସେଇଠି ଆମ ମାଛ କୁ ଯୋଉ କହୁଥିଲି ଆପଣଙ୍କୁ। ସେଇଟି ସେଇଟି ଆମର ମାଛ ଧରା ହୁଏ ଆଉ ଆପଣଙ୍କ ଗାଁରେ କୁହନ୍ତୁ।
ଆଉ ଆମ- ଆମ ଗାଁ ଟା, ଆମ ଗାଁ ର ନାଁ ହେଲା ଦେଉଳ କୁରୁ, ଆମ ଦେଉଳ କୁର। ସେଥିଲାଗି -ଆମର ବହୁତ। ଦେଉଳ ଅଛି, ମାନେ ଦେଉଳ ମାନେ ମନ୍ଦିର ମନ୍ଦିରର ଶୁଦ୍ଧ ଅ- ଥ ଓଡିଆରେ କୁହାଯାଏ ଦେଉଳ, ତେଣୁ ବହୁତ ମନ୍ଦିର ଅଛି ମନ୍ଦିର ମାନେ- ଆ, ଫା ପ୍ରଥମେ ଯେତେବେଳେ, ଗାଁକୁ ପ୍ରବେଶ କରିବେ ସେତେବେଳେ ଫା- ପ୍ରଥମେ ଅଛନ୍ତି ଜାଗୁଳେଇ, ମାନେ ଆମର- ଗାଁ, ଗ୍ରାମ ଦେବତୀ ଗ୍ରାମ ଦେବତୀଙ୍କୁ ତାଙ୍କ ନାଁ ହଉଚି ଜାଗୁଳେଇ ମା। ତାପରେ ଆଗକୁ ଆସିଲେ, ଜଗନ୍ନାଥ ମନ୍ଦିର ଅଛି, ଆମର ପ୍ରତ୍ୟ- ଆମର ଶିବ ଠାକୁର ଅଛନ୍ତି, ତାଙ୍କ ନାଁ ହେଲା ବାବା ବରୁଣେଶ୍ଵର ମନ୍ଦିର। ଆଉ ତାପରେ ରାମଚନ୍ଦ୍ରଙ୍କ ମନ୍ଦିର ଅ- ଛି, ହନୁମାନଙ୍କ ମନ୍ଦିର ଅଛି, ମଙ୍ଗଳା ମାଙ୍କ ମନ୍ଦିର ଅଛି, ଆ- ଆଉ ତାପରେ, ଗାଁ ର ଶେଷ ମୁଣ୍ଡରେ, ଶେଷ ମୁଣ୍ଡରେ ଅଛନ୍ତି ମା ମଙ୍ଗ- ଗଳା, ତାପରେ, ଆଉ ଆମର ଗୋଟେ- ଅଛି ଗୋଟେ ପୁରାଣରେ -ଗୋଟେ ଲିଖିତ-ଅଛି ଆମର ଗୋଟେ ବେ- ତି ହୁଡା ବୋଲି ଗୋଟେ ଆ, ହୁଡ଼ା ଭଳି। ଗୋଟେ ପାହା ମାନେ ଅ ଅଧା ପାହାଡ ଯାହାକୁ କୁହାଯାଏ ସେଇଟା ଗୋଟେ ଅଛି ଯୋଉଟା। ପୁରାଣରେ କଥିତ ଅଛି ଯେ ସେଠି କାଳେ ଯୁଧିଷ୍ଠିର। ଆଉ ଯୁଧି ତେ। ଯେତେବେଳେ ସ୍ଵର୍ଗ ଗମନ କରୁଥିଲେ ପଞ୍ଚୁ ପାଣ୍ଡବ ସେତବେଳେ ଏଇଠିକି ଆସିଥିଲେ। ଥିଲେ, ଆଉ ଏଇଠି ଜଣେ ଦେବୀଙ୍କୁ ବାହା ହେଇଥିଲେ ସେଇ। ମାନେ ସେଇ ବେଦୀ ଉପରେ ବାହା ହେଇଥିବାରୁ ତାଙ୍କ ନାଁ ହେଲା ବେଦୀ ହୁଡା। ଭାଇ ତୋ, ସିଏ ବି ସେଇ ପଞ୍ଚୁପାଣ୍ଡବ ବି ସେଇଠି ଅଛନ୍ତି। ଆଉ ବହୁତ ମନ୍ଦିର ଅଛି।
କିଛି ମୁଁ ବି ଯାଇଥିଲୁ, ମୁଁ ବି ବହୁତଥର ଯାଇଚି।
ଓହୋ ଆପଣ ବି ଆସିଚନ୍ତି, ହଉ ଆପଣ ଯେତବଳେ ଏବେ ଆସିବେ ଆମ ଘର ଆଡେ କ।
ଆଜ୍ଞା, ମୁଁ କେବେ ଯାଇନି ମୁଁ ତ ଯାଇନି କିଛି ଦିନ ହବ ଗଲେ ଯିବି ଆଉ ଆ। ଆପଣଙ୍କ ଘର ଆଡେ।
ହଉ ଆପଣ ଯେତବଳେ ଆସିବେ ଆମ ଘର ଆଡେ। ଟିକେ ଆସିବେ ବୁଲିକି ଯିବେ।
ହଁ ହଁ ଆପଣ ମେଲଣ ଦେଖିଆକୁ ଆସନ୍ତି।
କମ୍।
ଓଁ ହୋଁ, ଆଉ ମେଲଣ ସେଠିକାର ପ୍ରସିଦ୍ଧ ମେଲଣ ବି ହଉଚି। ଆଜ୍ଞା ଆଜ୍ଞା, ଆଉ ତାହେଲେ ମେଲଣ ସେଇ ପ୍ରସିଦ୍ଧ ମେଲଣ।
ମୁଁ ବି ହଉଚି।
ନାଁ ଆଜ୍ଞା, ସେଠି ଗୋଟେ ମହୋତ୍ସବ ପଡି।
ଥିବେ। ଆଜ୍ଞା, ମସ ପିଆଜ ବଡ ପଡିଆ ଟେ। ଆମର ତ ଏଠି।
ଆଉ ଆପଣଙ୍କ ଆଡେ ସବୁ କଣ ହୁଏ?
ଆମର ଏଠି ଖେଳ ପଡିଆ ଗୋଟେ ଅଛି ସେଠି ସବୁବେଳେ ଖେଳୁ। ଆଜ୍ଞା କୁହନ୍ତୁ।
ହ, ଆଉ କିଛି ମେଲଣ ମେଲଣ କି ଯାନି ଯାତ୍ରା କିଛି ହୁଏନି?
ମେଲଣ ଆମର ଏଠି ହୁଏନି, ଆମର ଚଣ୍ଡିପୁର ମାନେ ଛକ ଉପରେ ହୁଏ। ତ ଆମେ ସମସ୍ତେ ଯାଉ ମିଶିକି ଟିକି ନାନୀ, ସାଇ। ସାହି ପିଲା ମାନେ ଝିଅ ବୋଉ ସମସ୍ତେ ମିଶା ମିଶି କରିକି ବୁଲାବୁଲି କରିଆକୁ ଯାଆନ୍ତି।
ହୁଁ।
ଆଜ୍ଞା, ଆଉ ସମସ୍ତେ ଖାଇ ଯିବେ ସମସ୍ତେ। ମୁଁ ବେଶୀ କୁଆଡେ ମାନେ ମାହାଡିକି ଯାଇପାରେନି। କାରଣ ମତେ ଟିକେ ଲୋକଙ୍କ ମଝିରେ ରହିବା ଟା ମାନେ ମତେ ଟିକେ ଉ। ଭଲ ଲାଗେ। ମୋର ଟିକେ ଭଲ ଲାଗେନି, ସେଥିଲାଗି ମୁଁ ଏତେ। ଯାଇନି ବାସ୍ କେତବଳେ କେମିତି ଇଚ୍ଛା ହେଲେ।
ଓହୋ, ଆପଣ ତାହାଲେ। ଆପଣ ତାହେଲେ ବେଶୀ ଯାନି ଯାତ୍ରା କୁ ଯିବାକୁ ପସନ୍ଦ କରନ୍ତିନି। ଆ।
ଆଉ ଗାଁ କୁ ଆଉ ଆପଣଙ୍କର ଖାଇବା ପାଇଁ କଣ ରୁଚି କର ଆପଣଙ୍କୁ? ଭଲ ଲାଗେ କଣ? ଖାଇବା ପାଇଁ କଣ ଭଲ ଲାଗେ?
ଫଳ ଭିତରେ କଣ ଭଲ ଲାଗେ ଖାଇବା ପାଇଁ? ଆଫ ହୁଁ, ଆଉ ଆମ୍ବ ଆପଣଙ୍କ? ହଁ ମତେ ତ ଆମ୍ବ ବହୁତ ଭଲ ଲାଗେ। ଆମ ବାଡ଼ିରେ ବି ବହୁତ ଆମ୍ବ ଗଛ ଅଛି। ଆଉ ଏବେ ତ ଆମ୍ବର ଋତୁ ପଳେଇ ଗଲାଣି ଯେହେତୁ। ଆଉ ଆମ୍ବ ଆଉ ଆମ୍ବ ହଉନି। ଆଉ ଯାହା ବଜାରରୁ ଯାହା ମିଳୁଚି। ତେଣୁ ସେଇ, ସେଇ ଆମ୍ବକୁ ଆମେ ଖାଉଛୁ ଆଉ। ଆପଣଙ୍କର ଆମ୍ବ ଗଛ ଅଛି ନା ନାଇଁ?
ଆଜ୍ଞା। ଆମର ଏଠି